ହ୍ୟାଲୋ।
ହଁ।
ବସିଥିଲି ତୁ କଣ କରୁଛୁ?
ଖାଇଛୁ?
ହଁ ଖାଇଛି। ତୁ ଖାଇଛୁ?
ହଁ ମୁଁ ବି ଖାଇଛି।
କଣ ଖାଇଲୁ?
ମୁଁ ଖାଇଛି ମୁଢ଼ି ମିକ୍ସର।
ହଁ ହ।
ବ୍ୟସ୍ତ ଅଛ କି?
ନାଇଁ ବ୍ୟସ୍ତ ନାଇଁ କହୁନୁ।
ଆଉ। ସ୍ୱାଧୀନତା ଦିବସ ବିଷୟରେ କଥା ହେଇଥାନ୍ତି।
ହଁ କଥାହବା।
ଆଜି ଦିବସ ହେଲା ଆମ ଜାତୀୟ ଜାତୀୟର ଗୋଟେ ପର୍ବ ଯୋଉଟା କି ଅଗଷ୍ଟ ମାସର ପନ୍ଦର ତାରିଖରେ ପାଳନ କରିଥାଉ ଉଣେଇଶ ସ ସତଚାଳିଶ ମସିହାରେ ଅ ଅଗଷ୍ଟ ପନ୍ଦର ତାରିଖରେ ଭାରତରେ ପ୍ରାୟ ଦୁଇଶହ ବର୍ଷରେ ଆଛା! ମୁଚ ବଳିଦାନର ସ୍ମରଣ କରି ପରିବାର ଦିନ ଭାରତର ସ୍ଵାଧୀନତା ପାଇଁ ଅନେକ ବୀର ସଂ ସଂଘର୍ଷ ତାଙ୍କ ମଧ୍ୟରେ ହେଲା ମହାତ୍ମା ଗାନ୍ଧୀ ସୁଭାଷ ଚନ୍ଦ୍ର ବୋଷ ଜବାହରଲାଲ ନେହରୁ ଓ ଅନାନ୍ୟ ମହାନ ନେତା ମାନଙ୍କ ଅବଦାନ ଅତୁଳନୀୟ ସେମାନଙ୍କ ତ୍ୟାଗ ଓ ଆନ୍ଦୋଳନର ଫଳସ୍ୱରୂପ ଭାରତ ସ୍ୱାଧୀନତା ପାଇଥିଲା। ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ପତାକାର ର ଉତ୍ତୋଳନ କରାଯାଏ ଅ ବହୁତ ଜାଗା ବିଦ୍ୟାଳୟ ମହାବିଦ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟରେ ବି ସାଂସ୍କୃତି କାର୍ଯ୍ୟକ୍ରମ ହୁଏ ଆଉ ଦେଶ ଭକ୍ତି ଗୀତ ଗୀତ ନୃତ୍ୟ ଓ ଭାଷଣ ବି କରାଯାଇଥାଏ। ହଁ ବା ଜାତୀୟ ସଙ୍ଗୀତ ବି ଜ୍ଞାନ କରାଯାଏ ଅ ଲୋକମାନେ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ସ୍ମରଣ ବି କରିଥାନ୍ତି ଏଇ ଦିନ ଆଉ ସ୍ଵାଧୀନତା ଦିବସ ଆମକୁ ଦେଶ ପ୍ରେମ ଏକତା ଓ ଦାୟିତ୍ଵବୋଧ ର ବି ଶିକ୍ଷା ଦେଇଥାଏ। ଆଜି ଆମେ ଭାରତର ପ ପ ଅଗଷ୍ଟ ପନ୍ଦର ଅଗଷ୍ଟ ଅଗଷ୍ଟ ପନ୍ଦର ତାରିଖରେ ପନ୍ଦର ତାରିଖ ଦିନ ତାକୁ ପାଳନ କରିଥାଉ। ଆଉ ସ୍ଵାଧୀନତା ଦିବସ କେବଳ ଏକ ପର୍ବ ନୁହେଁ ଏହା ଆମ ଦେଶର ଏକତା ଓ ଜାତୀୟ ଗୌରବର ପ୍ରତୀକ ଏ ଦିନ ଆମ କୁ ନିଜ ଦେଶ ପ୍ରତି କର୍ତ୍ତବ୍ୟବୋଧ ଓ ଦାୟିତ୍ୱର କଥା ସ୍ମରଣକରା କରେ କରେଇଥାଏ। ଆଉ ଆମେ ସମସ୍ତେ ନିଷ୍ଠାର ସହିତ ପାଠ ପଢା କରି ଦେଶର ଉନ୍ନତିରେ ନିଜର ଅବଦାନ ରଖିବା ଉଚିତ। ଆଉ ଜାତୀୟ ପତାକାରେ ତିନୋଟି ରଙ୍ଗ ଥାଏ ଯାହାକି ଗେରୁଆ ରଙ୍ଗ ଅ ଆଉ ହେଲା କେଶରୀ ବି ତାକୁ କୁହାଯାଏ ଧଳା ରଙ୍ଗ ଆଉ ସବୁଜ ରଙ୍ଗ ଗେରୁଆ ରଙ୍ଗର ଅର୍ଥ ହେଲା ଏହା ସାହସ, ତ୍ୟାଗ, ଶ କ୍ତି ଏବଂ ଆତ୍ମବିଶ୍ୱାସର ପ୍ର ତିକ ଏହି ରଙ୍ଗ ଆମକୁ ଦେଶ ପାଇଁ ନିଷ୍ଠା ଓ ବଳିଦାନରେ ଶିକ୍ଷା ଦେଇ ଥାଏ ଆଉ ଧଳା ରଙ୍ଗଟା ହେଲା ଏହା ଶାନ୍ତି, ସତ୍ୟ, ପବିତ୍ରତା ଓ ସତ୍ୟ ନିଷ୍ଠାର ପ୍ରତୀକ ଧଳା ରଙ୍ଗ ଆମକୁ ସତ୍ୟର ପଥରେ ଚାଲିବାକୁ ପ୍ରେରଣା ଦେଇଥାଏ। ଆଉ ସବୁଜ ରଙ୍ଗ ହେଲା ଏହା ସମୃଦ୍ଧି ବିକାଶ ଉର୍ବରତା ଏବଂ ପ୍ରକୃତିର ପ୍ରତୀକ ଏହି ରଙ୍ଗ ଦେଶର କୃଷି ଓ ଉନ୍ନତିକୁ ସିଷିତ କରିଥାଏ। ଆଉ ଧଳାରଙ୍ଗ ଧଳାରଙ୍ଗର ମଝିରେ ଗୋଟେ ଅଶୋକ ଚକ୍ର ଥାଏ ଅଶୋକ ଚକ୍ରରେ ଚବିଶଟି କଣ୍ଟା ରହିଛି ଯାହା ପ୍ରଗତି ନ୍ୟାୟ ଓ ନିରନ୍ତର ଗତିର ପ୍ରତୀକ ଥାଏ। ଆଉ ଏଇ ସ୍ଵାଧୀନତା ଦିବସ ଦିନ ବି ଆମେ ଅ ଗୀତ ଗାଇଥାଉ ଜା ତୀୟ ସଙ୍ଗୀତରେ ଜନଗଣ ଆଉ ତୁ କେମିତି ସ୍ଵାଧୀନତା ଦିବସ ବିଷୟରେ କଣ ଜାଣିଛୁ କହିଲୁ।
ହଁ କହୁଛି ସ୍ଵାଧୀନତା ହେଉଛି ପ୍ରତ୍ୟେକ ଜାତିର ସବୁଠାରୁ ମୂଲ୍ୟବାନ ସମ୍ପଦ। ଦୀର୍ଘ ବର୍ଷର ସଂଗ୍ରାମ ତ୍ୟାଗ ଓ ବଳିଦାନ ପରେ ଭାରତ ଉଣେଇଶହ ସଢ଼ଚାଳିଶ ମାସିହା ଅଗଷ୍ଟ ପନ୍ଦର ତାରିଖରେ ବ୍ରିଟିଶ ଶାସନରୁ ମୁକ୍ତି ଲାଭ କରିଥିଲା। ଏହି ଐତିହାସିକ ଦିନକୁ ପ୍ରତିବର୍ଷ ସମଗ୍ର ଦେଶରେ ସ୍ୱାଧୀନତା ଦିବସ ଭାବରେ ପାଳନ କରା ଯାଏ। ଏହା କେବଳ ଏକ ପର୍ବ ନୁହେଁ ବରଂ ଦେଶ ପ୍ରେମ ଏକତା ଓ ଜାତୀୟ, ଗ ର୍ବ ର ପ୍ରତୀକ
ଭାରତ ପ୍ରାୟ ଦୁଇଶହ ବର୍ଷ ଧରି ବ୍ରିଟିଶ ସ ଶ ଅଧୀନରେ ରହିଥିଲା ଇଂରେଜ ମାନଙ୍କ ଶୋଷଣ ଓ ଅତ୍ୟାଚାର ବିରୋଧରେ ଭାରତୀୟ ମାନେ ବିଭିନ୍ନ ସମୟରେ ଆନ୍ଦୋଳନ କରିଥିଲେ ଅଠରଶହ ସତାବନ ମସିହହାର ସିପାହୀ ବିଦ୍ରୋହର ଆରମ୍ଭ କରି ଅସହଯୋଗ ଆନ୍ଦୋଳନ ଲବଣ ସତ୍ୟାଗ୍ରହ ଭାରତ ଛାଡ଼ ଆନ୍ଦୋଳନ ପର୍ ପର୍ଯ୍ୟନ୍ତ ଅନେକ ଆନ୍ଦୋଳନ ଭାରତର ସ୍ଵାଧୀନତା ସଂଗ୍ରାମକୁ ଶକ୍ତିଶାଳୀ କରିଥିଲା ମହାତ୍ମା ଗାନ୍ଧୀ, ଜବାହହାରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଭଗତ ସିଂ, ଚନ୍ଦ ଚନ୍ଦ୍ରଶେଖର ରାଜା ଓ ଅନେକ ବୀର ସ ସଧୀନତା ସଂଗ୍ରାମୀ ନିଜ ଜୀବନକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ସେମାନଙ୍କ ଅକ୍ଲାନ୍ତ ପ୍ରୟାସ ଓ ପରିଧାନ ଫଳରେ ଭାରତ ସ୍ୱାଧୀନତା ରାବ କରିଥିଲା ସ୍ଵାଧୀନତା ଦିବସ ଆମେ କେମିତି ପାଳନ କରିଥାଉ। ପ୍ରତିବର୍ଷ ଅଗଷ୍ଟ ପନ୍ଦର ତାରିଖ ଘରେ ସମଗ୍ର ଭାରତରେ ବହୁ ଉତ୍ସା ଓ ଆନନ୍ଦର ସହିତ ସ୍ଵାଧୀନତା ଦିବସ ପାଳନ କରାଯାଏ। ଏହି ଦିନ ଦିଲ୍ଲୀର ଲାଲକିଲ୍ଲାରେ ଭାରତର ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି। ଏବଂ ଦେଶବାସୀଙ୍କୁ ସମ୍ବୋଧନ କରିଥାନ୍ତି। ସେନା ବାହିନୀଙ୍କସମ୍ମାନ ପ୍ରଦର୍ଶନ ଏବଂ ଦେଶର ବିଭିନ୍ନ କ୍ଷେତ୍ରରେ ସଫଳତା ଉପସ୍ଥାପିତ ହୋଇଥାଏ। ବିଦ୍ୟାଳୟ ମହାବିଦ୍ୟାଳୟ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପତାକା ଉତ୍ତୋଳନ ଦେଶାତ୍ମବୋଧ। ତକ ଗୀତ ଭାଷଣ ନୃତ୍ୟ ନାଟକ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଛାତ୍ରଛାତ୍ରୀ ମାନେ ଦେଶ ପ୍ରେମର ବାର୍ତ୍ତା ପ୍ରଚାର କରନ୍ତି ଏବଂ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣନ୍ତି ସ୍ଵାଧୀନତା ଆମକୁ ନିଜ ମତ ପ୍ରକାଶ କରବା ନିଜ ଧର୍ମ ପାଳନ କରିବା ଏବଂ ନିଜ ଇଚ୍ଛା ଅନୁଯାୟୀ ଜୀବନ ଯାପନ କରିବାର ଅଧିକ ଅଧିକାର ପ୍ରଦାନ କରିବା ସ୍ଵାଧୀନତା ବିନା ଜୀବନର ମୂଲ୍ୟ ନାହିଁ। ତେଣୁ ଆମେ ଆମର ସ୍ଵାଧୀନତାକୁ ସୁରକ୍ଷିତ ରଖିବା ସହିତ ଦେଶର ଉନ୍ନତି ପାଇଁ ସର୍ବଦା ପ୍ରୟାସ କରିବା ଉଚିତ ସ୍ୱାଧୀନତା ଆମ କେବଳ ଅଧିକ ନୁହେଁ ବରଂ କର୍ତ୍ତବ୍ୟ ମଧ୍ୟ ପ୍ରଦାନ କରିଛି ଜଣେ ଭଲ ନାଗରିକ ଭାବରେ ଆମେ ଦେଶର ଆଇନକୁ ସମ୍ମାନ କରିବା ଜାତୀୟ ଏକତା ବଜାୟ ରଖିବା ଏବଂ ଦେଶ ପ୍ରଗତି ସେଥିରେ ଅବଦାନ ରଖିବା ଆବଶ୍ୟକ।
ସ୍ଵାଧୀନତା ଦିବସ ଭାରତୀୟ ମାନଙ୍କ ପାଇଁ ଗର୍ବ ଗୌରବର ଦିନ। ଏଇ ଦିନ ଆମକୁ ସ୍ଵାଧୀନତା- ତଥା ସଂଗ୍ରାମୀ ମାନଙ୍କ ତ୍ୟାଗ ବଳିଦାନର କଥା ସ୍ମରଣ କରାଇଥାଏ। ଆମେ ସମସ୍ତ ଦେଶର- ଏକତା ଅଖଣ୍ଡତା ଓ ପ୍ରଗତି ପାଇଁ କା- ର୍ଯ୍ୟ କରିବା ଏବଂ ଭାରତକୁ ବିଶ୍ୱର ଏକ ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଗଢି ତୋଳିବାର ଶପଥ ନେବା ଉଚିତ। ସ୍ଵାଧୀନତା ହେଉଛି ମଣିଷର ଜନ୍ମଗତ ଅଧିକାର। ପରାଧୀନତା ମଣିଷର ଜୀବନକୁ ଦୁଃଖ- ସମୟ ଅପମାନ ଜନକ କରିଦିଏ ଏହି କାରଣରୁ- ପୃଥିବୀର ପ୍ରତ୍ୟେକ ଜାତି ସ୍ଵାଧୀନତା ପାଇଁ ସଂଗ୍ରାମ କରିଥାଏ।। ଭାରତ ମଧ୍ୟ ଦୀର୍ଘ ଦୁଇ ଶ ବର୍ଷର ବ୍ରିଟିଶ ଶାସନ ପରେ ଉଣେଇଶି ଶହ ସତ ଚାଳିଶ ମସିହା ଅଗଷ୍ଟ ପନ୍ଦର ତାରିଖରେ ସ୍ୱାଧୀନତା ତା ଲାଭ କରିଥିଲା ଏହି ଦିନଟି ଭାରତୀୟ ମାନଙ୍କ ପାଇଁ ଗର୍ବ ଗୌରବ ଆନନ୍ଦର ଦିନ। ପ୍ରତିବର୍ଷ ଏହି ଦିନକୁ ସମଗ୍ର ଦେଶରେ ସ୍ଵାଧୀନତା ଦିବସ ଭାବରେ ମହା ସମମାରୋହରେ ପାଳନ କରାଯାଏ
ତମ ସ୍କୁଲରେ ତମେ ସ୍ଵାଧୀନତା ଦିବସ ପାଳନ କର?
ହୁଁ କରୁ।
କିମିତି କର?
ଆମେ କରିଥାଉ କି ତାର ଯଉ ଦିନ ସ୍ଵାଧୀନତା ଦିବସ ତାର ଛଅ ଦିନ ପୂର୍ବରୁ ଆମେ- ଆମର ଜାତୀୟ ସଙ୍ଗୀତ ଗାନ କରାଯାଏ। ମାନେ ତାର ଅଭ୍ୟାସ କରାଯାଏ। ଛଅ ଦିନ ପୂର୍ବରୁ। ତାପରେ ଛଅ ଦିନ ଅଭ୍ୟାସ କଲା ପରେ ଆମେ ସେଇଦିନ ଯାଇଥାଉ। ସକାଳୁ ପୁରା ବଡି ଭୋରୁ ଛଅଟା ବେଳୁ ଯାଇଥାଉ। ଗଲା ପରେ ସେଠି ପତାକା- ଗୁରୁଜୀ ଗୁରୁମା ମାନେ ପତାକାକୁ ସଜେଇକି ରଖି ଦେଇେଇଥାନ୍ତି। ତାପରେ ପିଲା ମାନେ ଯାଇକିରି ସ୍ଲୋଗାନ ଦିଅନ୍ତି ଜାତୀୟ ସଙ୍ଗୀତ ଗାନ କରନ୍ତି ତାପରେ ଅ ମହାପୁରୁଷ ମାନଙ୍କର ଅ ସେ ସ୍ଵାଧୀନତା ଦିବସ ଉପରେ କିଛି ରଚନା ବାଚନା ଦେଇଥାନ୍ତି ତାପରେ ଆମ ଜାତୀୟ ପତାକା ଉତ୍ତୋଳନ କରାଯାଏ। ଜାତୀୟ ସଙ୍ଗୀତ ଗାନ କରାଯାଏ। ତାପରେ ଆମେ ଯାଉ ପ୍ରଭାତ ଫେରୀରେ ଯାଉ। ତାପରେ ଗୁରୁଜୀ, ଗୁରୁମା ଆମକୁ ମିଠା ଦେଇଥାନ୍ତି। ତାପରେ, ଚକୋଲେଟ ଦେଇଥାନ୍ତି। ଏମତି ଖାଉ। ତାପରେ, ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ହେଇଥାଏ। ଯେମିତିକି ହେଲା ନାଚ, ଗୀତ, ନାଟକ। ତାପରେ, ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଏ। ତାପରେ, ଆମେ ଉ ଖାଇକି ଆସୁ। ତମର କେମିତି ହୁ ଏ କି?
ହୁଁ। ସ୍ଵାଧୀନତା ଦିବସ ପୂର୍ବରୁ ଛଅ ଦିନ ଆଗରୁ। ଆମର ସେଇ। ଅଭ୍ୟାସ କରାଯାଏ ଜାତୀୟ ସଙ୍ଗୀତ। ଆଉ ଅ କେମିତି? ଲାଇନ୍ ଗୋଟେ ଧାଡିରେ ଠିଆ ହବା ପାଇଁ ସେଟା ବି ଅଭ୍ୟାସ କରାଯାଏ। ତାପରେ ତାପରେ ଆମେ ହେଲା ଯୋଉଠି ମୂର୍ତ୍ତି ଫୁର୍ତ୍ତି କରାଯାଏ। ସେଟା ଟିକେ ସଫା କରାଯାଏ। ଧୁଆ ବି ଯାଏ ଅ ତାପରେ ତାପରେ ସା ଦିବସ ଦିନ ଆମେ ଆସିକି ସ୍କୁଲ କୁ ଆସୁ ତା ପରେ ଅ ପତକା ସଜା ଯାଏ ସଜା ସାରିଲା ପରେ ଛୁଆ ମାନେ ଲା ଧାଡି କରିକି ଠିଆ ହୁଅନ୍ତି ତାପରେ ପତକା ଉତ୍ତୋଳନ ହୁଏ ତାପରେ ଜାତୀୟ ସଙ୍ଗୀତ ଗାନ କରାଯାଏ ତାପରେ ଭାଷଣ ବି ଛୁଆ ମାନେ ଆମେ ଦଉ ଭାଷଣ ଦଉ ତା ବିଷୟରେ କହୁ ତାପରେ ଅ ଆମେ ପ୍ଲେଟ ଦିଆଯାଏ। ବିସ୍କୁଟ ଦିଆଯାଏ ସେଓ ବୁନ୍ଦି ବି ଦିଆଯାଏ ତାପରେ ସବୁ ଗାଁ ବୁଲି ସାରିଲା ପରେ ଆ ହଁ ମହାବିଦ୍ୟାଳୟକୁ ବି ଆମେ ଯାଉ ଆଉ ଅଲଗା ଅଲଗା ସ୍କୁଲ ବି ଯାଉ ସେଠି ବି ଚକୋ ଦିଆଯାଏ ବିସ୍କୁଟ ବି ଦିଆଯାଏ ତାପରେ ଆସି ସାରିଲା ପରେ ଆମ ସ୍କୁଲରେ କିଛି ପ୍ରତିଯୋଗିତା ହୁଏ ଯେମିତି କି ଭାଷଣ ଭାଷଣ ପ୍ରତିଯୋଗିତା ହୁଏ ଆଉ ରଚନା ବି ଲେଖନ୍ତି। ଗୀତ ବି ଗାଆନ୍ତି ଆଉ ନାଚ ବି ହୁଏ ଆଉ ନାଟକ ବି କରିଥାନ୍ତି। ଏମିତି କରିସାରିଲା ପରେ ତାପରେ ଖାଇବା ହେଇଥାଏ ସ୍କୁଲ ରେ ଖାଇକି ଆମେ ଘରକୁ ଆସୁ। ଆଉ ବି ଅ ଆମ ଗାଁରେ ବି ଗାଁରେ ବି ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି। ଅ ସେଠି ବି ଚକୋଲେଟ ଦିଅନ୍ତି ଆଉ ଖାଇବାକୁ ବି ଦିଅନ୍ତି ଆଉ ସକାଳୁ ଉଠି ଉଠାକି ଗାଁ ର ସବୁ ଅ ବଡ ବଡ ଲୋକ ଆସିକି ଜାତୀୟ ପତାକା କୁ ସଜାନ୍ତି ସଜା ସାରିଲା ପରେ ଟାଇମ୍ ରେ ସମ ହୁଏ ସେତେବେଳେ ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି ସେଠି ବି ଜାତୀୟ ସଙ୍ଗୀତ ଗାନ କରାଯାଏ ଆଉ ସେଠି ବି ଚକୋଲେଟ୍ ବିସ୍କୁଟ ସେଓ ବୁନ୍ଦି ବି ଦିଆଯାଏ ଆ ସବୁ ଛୁଆ ବୁଢା ବୁଢ଼ୀ ହଁ ସ୍ତ୍ରୀ ଲୋକ ମାନେ ବି ଯାଇକି ସେଠି ଜାତୀୟ ପତ ଉତ୍ତୋଳନ କରିଥାନ୍ତି। ଆଉ ତମ ଗାଁ ରେ ଜାତୀୟ ପତାକା ଉତ୍ତୋଳନ ହୁଏ ନା ନାହିଁ?
ହଁ ଆମ ଗାଁ ରେ ବି ଜାତୀୟ ପତାକା ଉତ୍ତୋଳନ ହୁଏ। ଆମର ସବୁ ଯୁବପିଢି ଗୋଟେ ଅଛି ତାଙ୍କର ସଂଘ ସେଇଠି ବି ହୁଏ ସେଠି ବି ଆମେ ପ୍ରଭାତ ଫେରି ଯେତେବେଳେ ଆସୁ ସେଠି ଯାଉ ସେଠି ଯାଇକି ଆମକୁ ବି ସେଠି ଦିଅନ୍ତି ସେଓ ବୁନ୍ଦି ଦିଅନ୍ତି ପୁଡିଆ ଦିଅନ୍ତି ଆମ ନେଇକିରି ଆସୁ। ତ ଘରକୁ
ଦିଅନ୍ତି ନା ନାହିଁ ତମ ସ୍କୁଲ ରେ?
ହଁ।
ଆଉଥିରେ ଯୋଉ ସ୍ଵାଧୀନତା ସଂଗ୍ରାମ ମାନଙ୍କ ନାଁ କିଛି କହିଲୁ।
ଯେମତିକି ସ୍ଵାଧୀନତା ସଂଗ୍ରାମୀ ଭିତରେ ଯାଉଛନ୍ତି ମହାତ୍ମା ଗାନ୍ଧୀ ଯାଉଛନ୍ତି ସୁଭାଷ ଚନ୍ଦ୍ର ବୋଷ ଯାଉଛ ଭଗତ ସିଂ ଯାଉଛନ୍ତି ଚନ୍ଦ୍ରଶେଖର ଆଜାଦ ଯାଉଛନ୍ତି ସେ ଆତ୍ମ ବଳିଦାନ ଦେଇ ଲାଲ ବାଲ ପାଲ ଯାଉଛନ୍ତି ଆଉ ତାପରେ ସର୍ଦ୍ଦାର ବଲ୍ଲଭାଇ ପଟେଲ ଯାଉଛନ୍ତି।
ତୁ କିଛି କହ।
ଆଉ ଏମିତି ଏତେ ସବୁ ଅଛନ୍ତି ଆଉ। ଓ ହଉ ଆଉ ପୂଜା କଣ କରିବୁ ମୁଁ ରହୁଛି ଆଉ ପରେ କଥା ହେବା।
ହଉ।